ହ୍ୟାଲୋ। ମୁଁ କହିଲି ଆଣ୍ଟି ମୋ ଭଏସ୍ ଶୁଭୁଛି ଆପଣଙ୍କୁ? ହ୍ୟାଲୋ ଆଚ୍ଛା ମୁଁ କହୁଥିଲି ଆଣ୍ଟି ଆଉ ଆ ହଁ ହଁ ମୁଁ କହୁଥିଲି କି ଆଣ୍ଟି ଆଜି ଟିକେ ନାରୀ ଶିକ୍ଷା ଉପରେ କଥା ହବା?
ହଁ।
ହ୍ୟାଲୋ। ହଁ ମୁଁ କହୁଥିଲି କି ଦେଖନ୍ତୁ ଯେମତି ତି ଆମର ସରକାର କଣ କରୁଛନ୍ତି ନା ଛଅ ରୁ ଚଉଦ ବର୍ଷର ପିଲାଙ୍କ ପାଇଁ ମାଗଣା ଶିକ୍ଷା ଦଉଚନ୍ତି। ହଁ ନାଁ ନାଇଁ।
ହଁ।
ହ୍ୟାଲୋ ହଁ ତାପରେ ଦେଖନ୍ତୁ ଦଉଛନ୍ତି ତାପରେ କିନ୍ତୁ ଯୋଉ ଆମର ସ୍ତ୍ରୀ ଲୋକ ବା ଝିଅ ମାନଙ୍କ ପାଇଁ ବହୁତ କିଛି ସୁବିଧା ବି ଲଧା ରହୁଛି କି ପାଠ ପଢିବା ପାଇଁ ତାଙ୍କୁ କଣ ନା ସ୍କଲାରସିପ ଆକାରରେ ପଇସା ଦଉଛନ୍ତି ତାଙ୍କୁ ସାଇକଲ ବି ଦଉଛନ୍ତି ତାପରେ କି ସେ ଉଚ୍ଚ ଶିକ୍ଷା ପଢିବା ପାଇଁ କଣ ନା ପଇସା ଦଉଛନ୍ତି ମିଶନ ଶକ୍ତି ନାରୀ ମାନଙ୍କୁ ସଶକ୍ତି ସଶକ୍ତ କରିବା ପାଇଁ ସବୁ କ୍ଷେତ୍ରରେ ମିଶନ ଶକ୍ତିରେ ବିଭିନ୍ନ ପ୍ରକାର ପଦକ୍ଷେପ ନଉଛନ୍ତି ସୁଭଦ୍ରା ଯୋଜନା ଭଳି ମାନେ ଆର୍ଥିକ ସହାୟତା ବି ପ୍ରଦାନ କରୁଛନ୍ତି ନାଇଁ କିଛି ନା କିଛି ଗୋଟେ ସ୍ତ୍ରୀ ଲୋକ କରୁ ଘରେ କରୁ କିମ୍ବା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏସ୍ ଏଚ ଜି ଗ୍ରୁପ ମାଧ୍ୟମରେ କରୁ । ତାପରେ ପରେ ବି ଦେଖନ୍ତୁ ଆଣ୍ଟି ଆଜି ଆଜିକା ଇଏରେ ଗୋଟେ ଝିଅ ପିଲା ରାତି ନଅଟା ପରେ ଘରୁ ବାହାରିବାକୁ ନିଜକୁ କୁଛ ବୋଧ କରୁଛି ହଁ ନା ନାଇଁ । କି ବାପା ମା ମାନେ ବି ହଁ । ବାପା ପାମାଆ ମାନେ ବି ଝିଅକୁ ଯେମିତି ଗୋଟେ ପୁଅକୁ ରାତି ଦଶଟା ହଉ ଏଗାରଟା ହଉ ଛାଡି ଦଉଛନ୍ତି ଗୋଟେ ଝିଅକୁ ରାତି ସାତଟାରେ ହ୍ୟାଲୋ ।
ସେଥିପାଇଁ ତ ମା ମେନ୍ ହେଲା ଆମର ଆମେମାନେ ହିଁ ସେଥିପାଇଁକା ଦାୟୀ ତା ସହିତ ଆମ ସମାଜ ହିଁ ଆମ ମାନଙ୍କୁ ମାନେ ଏତେ ଇଏ କରିଦେଇଛି ଯାହା ଫଳରେ ବାପା ମାଆମାନେ ଡରି ଯାଉଛନ୍ତି ଝିଅ ମାନଙ୍କୁ ଛାଡିବା ପାଇଁ । କାରଣ ଝିଅ ଆଜି ଯିବି ମାନେ କଣ ତ ନାରୀ କଣ ତ ନାରୀ କହନ୍ତି ତ ନାରୀ କି ଆଜି ବି ସୁରକ୍ଷିତ ନୁହଁନ୍ତି ନ୍ତି।
ଆଚ୍ଛା ନାଇଁ ଆଣ୍ଟି ଦେଖ ଶୁଣନ୍ତୁ ମୁଁ କହିଆ କଥା ଥା ଗୋଟେ ପରିବାରର ଗୋଟେ ଝିଅ ଜନ୍ମ ହେଲା ଝିଅ ଜନ୍ମ ହେଲା ବେଳେ ଯୋଉ ଖୁସିଟା ରୁହେ ନା ଆଣ୍ଟି କିନ୍ତୁ ଝିଅ ଯେତେବେଳେ ବଡ ହୁଏ ଆସ୍ତେ ଆସ୍ତେ ସେଇ ଖୁସି ଟା ତାଙ୍କର ଡରରେ ପରିଣତ ହେଇଯାଏ କାହିଁକି ନା ଯେହେତୁ ସେ ଏକରେ ସନ୍ଧ୍ୟାରେ ଘରୁ ବାହାରି ପାରୁନି ଠିକ୍ ସେରେ ନି ନିଜର ନିଜ ଇଚ୍ଛା ଟାକୁ ନିଜ ଭିତରେ ସେ ମାରୁଛେ ନା ସେ ସିଏ ଝିଏ ଗୋଟେ ଏମିତି ଜିନିଷ ସେ ଦୁଇ କୂଳର ହେଇଥାଏ ଯେତେବେଳେ ବାହା ହେବ ତାକୁ ସବୁ ଆଡକୁ ନାହିଁ ଗୋଟେ କାମ ସେ ଉଠେ କଲା ବେଳକୁ ତାକୁ ଦୁଇ ତା ବାପ ଘର କଥା ଭାବିବାକୁ ପଡେ। ତା ଶାଶୁ ଘର କଥା ବି ଭାବିବାକୁ ପଡେ ଯେହେତୁ କୁହନ୍ତି ନା କଣ ଦୁହିଟ ଦୁଇ କୂଳକୁ ହିତା ଦୁହିଟ ଦୁଇ କୂଳକୁ ଭିତା ଯଦି ସେ ଭଲ କାମ କଲା ତାହେଲେ ଦିଟା ଏକ କୂଳ କୁ ସେ ଇଏ କର ଯଦି ଖରାପ କିଛି ଗଲା ବି କିଛି ବି ଭୁଲ ହେଇଗଲା ତା ଦ୍ଵାରା ସେ ଖରାପ ଇଏରେ ହବ।
ପୁଅ ଆସୁ ଯିବି। ହୁଁ ହଁ ହଁ କୁହ।
ହଁ। ତ ମୋ କହିବା କଥା ଆଣ୍ଟି ଦେଖନ୍ତୁ ଗୋଟେ ବାପା ମାନେ ଗୋଟେ ଝିଅ କୁ ବଢେଇବ ଅ ତାର ଭଲ ମନ୍ଦ ସବୁ କରିବ ଯେତେବେଳେ ସେ ଠିକ ବାହାଘର ସମୟ ତାର ହେଇଯାଏ ସେ ଆଉ ତ ମାନେ ତା ପାଇଁ ଗୋଟେ ଭଲ ବର ପତ୍ର ଦେଇଥାଏ ତାକୁ ଯେମିତି ତାର କିଛି ଅସୁବିଧା ନ ହଉ ସେଥିପାଇଁ ବି କଣ ତା ଚ ଚଳିବା ପାଇଁ ସବୁ ଜିନିଷ ଦେଇପାରେ ତାପରେ ବି ମୁଁ ଆ ମୁଁ କହିବା କଥା ଆଣ୍ଟି ତା ଏତେ ସବୁ ଦେଲା
ଶିଷ ଉପ ଖେଲେ ଆ ବାପା। ଭାଇ ନେଇକିନା ଆ ତୁ ଏଠୁ ଯା। ହଁ କୁହ।
ଓହ ଗୋଟେ ଝିଅ ତାପରେ ବି ଏଠି ଗୋଟେ ବାପା ତାର ଏତେ ସବୁ କଲା ପରେ ସିଏ କାହିଁକି ଖୁସିରେ ମାନେ ତା ଶ ସୁ ଘର ଲୋକ ହୁଅନ୍ତୁ କାହିଁକି ରଖେଇ ଦିଅନ୍ତିନି ବା ହଇରାଣ ହରକତ କାହିଁ କରନ୍ତି ତାଙ୍କର ବି ତ ଝିଅ ଥାଏ ନା।
ହ୍ୟାଲୋ।
ହଁ ମା। କୁହ ମୁଁ ଶୁଣୁଚି ପା।
ହଁ ମୁଁ କହିବା କଥା ନା ଗୋଟେ ବାପା ତାର ସବୁ ପରିଶ୍ରମ କରି ଝିଅଟାର ବାହାଘର କରିବ ତା ଅନୁସାସ ଯେତିକି ଦବା କଥା ଯାହା ଚଳେଇିବା ପାଇଁ ଦେଲା ପରେ ବି ତା ଶାଶୁଘରେ ତାକୁ ସେ ସେତିକି ଆଦର ସେତିକି ଭଲ ପାଇବା ସେତ ତିକି ଏ ସପୋର୍ଟ କିଛି ବି ମିଳ ହେଇନି। କାହିଁକି ମାନେ ତାଙ୍କର ବି ତ ଝିଅ ଥାଏ ତାଙ୍କର ବି ତ ଇଏ ଥାଏ ନା।
ଅବିକା ସମାଜ ତ ଯୋଉ ଭଳିଆ ହେଲାଣି ଝିଅ ମାନଙ୍କୁ ଚଳିବା କଷ୍ଟକର ହେଇଯାଉଛି।
ଆଛା ନାଇଁ ତଥାପି ମୁଁ କହିବା କଥା ଦେଖନ୍ତୁ ଗୋଟେ ଝିଅ ଅ ପାଇଁ ଗୋ ଜନ୍ମ ଠୁ ତ ପାଠ ପଢାଠୁ ଲଗେଇ ସବୁ ପଇସା ବା ପମା ଖର୍ଚ୍ଚ କରିବେ, ଯେତେବେଳେ ମୋ କହିବା କଥ କଥା ନା ସେତେବେଳେ ଚାକିରି କରେ ଇଏ କରେ, ତ ବହୁତ କିଛି ଶୁଣିବାକୁ ତାକୁ ପଡେ ଚାକିରି ଏତେ ଇଏ କରୁଛି ସେ କରୁଛି କଣ ପାଇଁ ଇସ୍ ସବୁ ମାନେ ସିଏବି ତ ଭାବିବାକୁ କଥା ନା ନାଇଁ ଗୋଟେ ପୁଅ ଯେମିତି ଗୋଟେ ଝିଅ ସେମିତି।
ସେଇଟା ତ ଆମେ ମାନେ ସମସ୍ତେ ବୁଝିବା ଦରକାର ନା। ଆମେ କିନ୍ତୁ ପୁଅ କୁ ବେଶୀ ଇଏ କରିଛନ୍ତି। କିନ୍ତୁ ଜାଣିବା ଦରକାର ପୁଅ ହିଁ ସବୁ ମୂଳ କ୍ଷେତ୍ରରେ ହିଁ ଦାୟୀ। କିନ୍ତୁ ଝିଅକୁ ସମସ୍ତେ ଦାୟୀ କରନ୍ତି।
ହୁଁ ନାଇଁ ଦେଖନ୍ତୁ ଯୋଉ ରାତି ଅ ହଁ ଯୋଉ ରାତି ସାତଟା ପରେ ଆ ଆଜିକା ଡେଟ୍ ଆମେ କହୁଛେ ନାଇଁ ରାତି ସାତଟା ପରେ ଗୋଟେ ଝିଅ ବାହାରକୁ ଯାଇପାରିବନି ଗୋଟେ ପୁଅ କିନ୍ତୁ ରାତି ଦଶଟା ପରେ ଯାଇପାରିବ। କାହିଁକି ଯାଇପାରୁନି ଆପଣ ମୁଁ କହିବା କଥା ଯୋଉ ମାନେ ଏଇ କ କଥାଟା କହୁଛନ୍ତି ସିଏ ଗୋଟେ ଦିନ ତାଙ୍କ ପୁଅ ମାନଙ୍କୁ ଘରେ ରଖନ୍ତୁ। ଦେଖିବେ ଝିଅ ମାନେ ରାତି ଦଶଟା କଣ ରାତି ବାରଟାରେ ବି ଆରାମସରେ ମାନେ ବଜାର ବୁଲିକି ଆସିପାରିବେ। କିଛି ଡର ଭୟ କିଛି ନାହିଁ।
ସେଇଟା ତ ସତ।
ତାପରେ ଆଉ ଗୋଟେ ଗୋଟେ ପରିବାରର ଦେ ଦେଖୁଥିବେ ଯେ ଯଦି ଗୋଟେ ଝିଅ ଟା ଅଛି ଗୋଟେ ପୁଅଟା ଅଛି ପୁଅକୁ କଣ କରନ୍ତି ନା ଧର ଘରେ ଚାରିଟା ଅଣ୍ଡା ହେଇଛି। ତିନିଟା ଅଣ୍ଡା କଣ କରନ୍ତି ନା ପୁଅକୁ ଦିଅନ୍ତି ଖାଇବାକୁ। ଗୋଟେ ଅଣ୍ଡା ଝିଅକୁ ଦିଅନ୍ତି। ବହୁତ ମାନେ ତାଙ୍କ ତାଙ୍କ ମନରେ ଆସେ ନାହିଁ ପୁଅ ବଡ ଝିଅ ଛୋଟ ଏମିତି କିଛି ଭାବନା ଆସେ କି ଆଣ୍ଟି?
ଟେ ପରିବାରରେ ସେମତି କରୁଛନ୍ତି। କାରଣ କିନ୍ତୁ ସେମାନେ ବୁଝ ଝିଅ ଦରକାର ଝିଅ ଟା ହିଁ ସେ ପୁଅଟାକୁ ଯୋଉ ଦେ ଜନ୍ମ କରୁଛନ୍ତି। ସେ ଝିଅଟା ହିଁ ସେ ପୁଅଟାକୁ ହିଁ ଜନ୍ମ କରୁଛି। ଆଉ କେହି ଅଲଗା ଲୋକ ନୁହଁ । କିନ୍ତୁ ତାଙ୍କୁ ବୁଝାମଣା ସେଇଭଳିଆ ସିଏ କରୁଛନ୍ତି।
ହଁ କିନ୍ତୁ ଆଉ ତାପରେ ଆଣ୍ଟି ଆଉ ଗୋଟେ କଥା ଯୋଉ ଗଭମେଣ୍ଟ ଏବେ ନାରୀ ମାନଙ୍କ ପାଇଁ ଯୋଉ କରିଛନ୍ତି ସୁଭଦ୍ରା ଯୋଜନା। ସେ ଯୋଉ ଦଉଛନ୍ତି ବର୍ଷକୁ ଦଶ ହଜାର ଟଙ୍କ ଙ୍କ ଆପଣ କୁହନ୍ତୁ ଗୋଟେ ଦଶ ହଜାର ଟଙ୍କାରେ ଗୋଟେ ଯଦି ଇ ସ୍ତ୍ରୀ ଲୋକ ବ୍ୟବସାୟ କରିବାକୁ ଚାହିଁବ କରିପାରିବ କି?
ବର୍ଷକୁୁ ଛଅ ଉଁ ଦଶ ହଜାର ଟଙ୍କାରେ କିନ୍ତୁ ଅଳ୍ପ ବହୁତ କରି ହବ ଆଉ । କରିହବ ଅଳ୍ପ ବହୁତ ଛୋଟକାଟିଆ ଛୋଟ
ହୁଁ ଯ ଯଦି ଏମତି କରିହବ କୋଉ ପ୍ରକାରର ବିଜନେସ୍ କରିହବ କିମ୍ବା ଆପଣ ଜାଣିଛ ଛନ୍ତି ଏମିତି କି ଆଣିକି ବିଜନେସ୍ କରିଛନ୍ତି କି କଣ ଲାଭ ହେଇଛି ନା କ୍ଷତି ହେଇଛି କିଛି ଜାଣିଛନ୍ତି?
ବହୁତ ତ ସେମିତି ଏ ସେ ମାନେ ଆମର ସେଇ ଘର ପାଖରେ ଆଣିଛନ୍ତି ସେଇ ପଇସାରେ ଦଶ ହଜାର ଟଙ୍କାରେ ଗୋଟେ ଚକି ଆଣିକି ଗ୍ରାଇଡିଙ୍ଗ କରୁଛନ୍ତି ଏ ତାଙ୍କର
ହଁ ନାଇଁ ମୋ କହିଆ କଥା ଗମେଣ୍ଟ ଯୋଉ ଏଇ ପ୍ରକାର ସୁବିଧା ଦଉଛି ଲୋକ ଉପକୃତ ହେଇପାରୁଛନ୍ତି ନା ଉପକୃତ ହେଇପାରୁନାହାଁନ୍ତି
ସବୁ କ୍ଷେତ୍ରରେ ସକ୍ସେସ ମାନେ ଉପକୃତ ହେଇପାରୁନାହିଁ ।
ସବୁଟା ତାପରେ ଦେଖନ୍ତୁ ଗମେଣ୍ଟ ଆଉ ଲୋକଙ୍କ ଭିତରେ ବହୁତ ମାନେ କଣ ଡିଷ୍ଟାନ୍ସ ରହୁଛି ମଝି ମଝି ଲୋକ ଯୋଉ ରହୁଛନ୍ତି କିଛିଟା ଗମେଣ୍ଟର ସ୍କିମ୍ ଯୋଉଟା ତାଙ୍କ ପାଖରେ ପହଞ୍ଚି ଞ୍ଚି ପାରୁନି ଏମିତି ଆଜିକା ଡେଟରେ ବହୁତ ଲୋକ ଅଛନ୍ତି ଯୋଉମାନେ ରାସନ କାର୍ଡର ବି ଲାଭ ଉଠେଇ ପାରୁନାହାଁନ୍ତି ଯୋଉମାନେ ଗମେଣ୍ଟର ଘରୁ ଘର ଆସୁଛି ସେଇଟା ବି ସେ ଜାଣି ପାରୁନାହାଁନ୍ତି।
ଜାଣିବି କେମିତି ଆ ମତେ ଏ ତ ମାନେ ସେ ତାଙ୍କର ବୋଧେ ଅଧା ଜିନିଷ ହଁ ଗମେଣ୍ଟ ତ ତା କାମ କରୁଛି ଠିକ ରେ ହେଲେ କଣ ହବ ଗମେଣ୍ଟ ଯାହା ଦ୍ଵାରା ଲୋକଙ୍କ କତିରେ ପଠଉ ମାନେ ପଠଉଛି କ୍ଟରରେ ହିଁ ତାଙ୍କୁ ଅସୁବିଧା ହଉଛି।
ହଁ ନାଇଁ ମୋ କହିବା କଥା ଯୋଉ ଗମେଣ୍ଟ ର ଯୋଉ ସାହାଯ୍ୟ ଗୁରା ସହାୟତା ରହୁଛି ଯଦି ମଝିରେ କୌଣସି ନ ୟତା ହେରିକା ନ ରହିକି ଯଦି ଡାଇରେକ୍ଟ ଗମେଣ୍ଟ ରୁ ଲୋକଙ୍କ ପାଖକୁ ଆସନ୍ତା ତାହେଲେ ଲୋକମାନେ ବି ବହୁତ କିଛି ପାଇପାରନ୍ତେ କିଛି ବି ତାଙ୍କୁ ଇଏ କରି ହଇରାଣ ହବାକୁ ପଡନ୍ତାନି ନା କଣ କହୁଛନ୍ତି ଆଉ ଉପରେ ଆପଣଙ୍କର ମତାମତ । ହ୍ୟାଲୋ।
ସେ ମାନେ ଇଏ କରିହବନି
ଆଚ୍ଛା ନାଇଁ ଯଦି ଆମର ଲୋକ ଲୋକମାନେ ହିଁ ଜାଗୃତ ରହିବେ ତ କରିହବ ନା ଆଣ୍ଟି ।
ହଁ ସେଇଟା କଲେ ହବ ।
ହଁ ମୋ କହିବା କଥା ହିଁ ସେୟା ତାପରେ ଆଉ ଗୋଟେ ଯୋଉ ଧର ଆପଣଙ୍କ ଘର ପାଖରେ ଜଣେ ପୁଅ ଝିଅ ଭିତରେ ପାତର ଅନ୍ତର ବା ଭେଦଭାବ କରୁଛନ୍ତି ତାଙ୍କ ପାଇଁ ଆପଣଙ୍କ ମତ କଣ ରହିବ କି ଆପଣ ତାଙ୍କୁ କେମିତି କଣ ବୁଝେଇବେ?
ପ୍ରଥମ କଥା ହେଲା ତାଙ୍କୁ ପ୍ରଥମ କୁହାହେବ କି ଝିଅ ହଉ ବା ପୁଅ ହଉ ସମସ୍ତ ଆମ ପାଇଁ ସମାନ ହବା ଦରକାର । ତା ମାନେ ନୁହେଁ କି ତମେ ଝିଅକୁ ପାଣି ମଧ୍ୟ ଦେବ ପୁଅକୁ ଗରମ ଦେବ।
ଆଚ୍ଛା।
ଯଉ ପୁଅ ଟେ ଆଜି ଆଜିକା ଡେଟ ରେ ପୁଅ ଯେତିକି କାମ କରୁନି ଝିଅ ତ ତିନିଟା ଭଲ କାମ କରୁଛି। ଆଜି ଝିଓ ଏରୋପ୍ଲେନ୍ ଚଲେଇଲାଣି ଝିଅ ମହାକାଶକୁ ଗଲାଣି ପାହାଡ ଚଳିଲାଣି କାହିଁ କରିପାରିବନି ଝିଅ ଝିଅ ସବୁ ଗପାରିବ କିନ୍ତୁ ତାକୁ ଆମ ପରିବାର ହିଁ ତାକୁ ସପୋର୍ଟ କରିବା ଦରକାର।
ପୁର ଲେଖା ଅଛି ନା ଝିଅ ଯୋଉ ଯଦି ଗୋଟେ ଘରେ ଝିଅ ଜନ୍ମ ସରି ପୁଅ ଜନ୍ମ ହଉଛି ତ ସେ ବାପା ମାଙ୍କର ଋଣ ସୁୁଝିବାକୁ ଜନ୍ମ ହେଇଛି କିନ୍ତୁ ଗୋଟେ ଝିଅ ଯଦି ଜନ୍ମ ହଉଛି ସେ ତା ବାପା ମାଙ୍କର ସୌଭାଗ୍ୟରୁ ଜନ୍ମ ହଉଛି। ଏଇଟା କେତେ ଦୂର ଠିକ କଥା?
ସେଟା ଗୋଟେ ପୁରାଣରେ ତ ଅଛି ମାନେ ସବୁ ମାନେ ସବୁ ତ ପୂରଣ କରିପାରିବନି ପୁଅ କେବଳ ଗୋଟେ ପୂରଣ କରିପାରିବ ଯାହା ଫରେ ବାପା ମାଙ୍କ ମୁଖରେ ଅଗ୍ନି ଦବ। କିନ୍ତୁ ଆଉ ଯେତେଟା ଭାଗ ରହିଲା ସବୁତିକ ହିଁ ଝିଅ ହିଁ ପୂରଣ କରେ ସେଥିପାଇଁକା ଝିଅକୁ ଘରର ଲକ୍ଷ୍ମୀ କହନ୍ତି ଆଉ ଝିଅ ଯାହା ଘରେ ଜନ୍ମ ହୁଏ ସେ ବାପା ମା ବହୁତ ଭାଗ୍ୟଶାଳୀ। ଥାନ୍ତି।
ହୁଁ। ନାଇଁ ଆଜିିକା ଯୁଗର ତ ଏଣ୍ଟି
କି ପରିସ୍ଥିତିକୁ ନେଇକି ପିଲା ଲୋକମାନେ ଡରୁଛନ୍ତି ଅ ଝିଅ ମାନଙ୍କୁ ଜନ୍ମ ଦଉ ଦଉ ହିଁ ଡରୁଛନ୍ତି। କି ମା ପେଟରୁ ତାକୁ ମାରିଦଉଛନ୍ତି। ମା ପେଟରୁ ଝିଅ ମାନଙ୍କୁ ଜାଣୁଛନ୍ତି। ସେ ମାରି ହିଁ ଦେଉଛନ୍ତି। କିନ୍ତୁ ଏଗୁଡାକ ଭୁଲ କାମ ହିଁ ସେମାନେ ମାନେ କରୁଛନ୍ତି।
ଆଚ୍ଛା। ହଉ ଆଣ୍ଟି ଆପଣଙ୍କ ସହିତ ଏ ବିଷୟରେ କଥା ହେଇକି ଭଲ ଲାଗିଲା ଆଉ ରଖୁଛି ଆଣ୍ଟି ଆପଣଙ୍କୁ ଟିକେ ଫାଙ୍କା ହେଇକି କଲ କରୁ
ଆଜ୍ଞା।